ଆଓ ହ୍ୟାଲୋ।
ହଁ କହ।
କଣ କରୁଚୁ କି?
ନାଇ ବସିଥିଲି ଆଉ କଣ କରିବି ସନ୍ଧ୍ୟାଳେ ଲାଇନ ତ ପଳେଇଛି ତୁ କଣ କରୁଚୁ?
ହଁ ମୁଇନା ଖାଇକି ଆସିଲି।
ହୁଁ।
ଆଉ ଯୋଉ ଶୁଭୁନି
ତମ ପଟେ ଲାଇନ୍ ଅଛି?
ହଁ ଆମ ଆଡେ ନଥିଲା ଏଇ ଅଧଘଣ୍ଟେ ଘଣ୍ଟେ ହବ ଆସିଲା ଆଉ ବର୍ଷା ଯୋଉ ହେଇଥିଲା ସେ ବର୍ଷା ତ ହେଲ ଲଇନ୍ ଟା କରିବାଟି କମ୍ପଲସରି ଏଆଡେ ହେଇନାଇ ଅଧଘଣ୍ଟେ ଘଣ୍ଟେ ଘଣ୍ଟେ ହେଲାଣି ଆସିଛି ଏବେ ଟିକେ ଦବୁଛି ରହିବ ବୋଧେ ଆଉ।
ହୁଁ।
ଆଉ
ଆଉଛ ଜଷ୍ଟ।
କଣ କହିଲୁ ଭଏସ୍ କ୍ଲିୟର ଟା ଶୁଭୁନି।
ଆରେ ମୁଁ କହିଲି ଏ ପି ଏବେ ତୋ ସତ କଥା ହଉଚ ଜଷ୍ଟ ବି ଲାଇନ ଆସିଲା ଆଉ କଣ କହ?
ଓହୋ। ମୁଁ କହିଲି ଆଉ ତମ ଆଡେ କରୁଛ ନା ନାଇଁ କୁଆଁର ପୂର୍ଣ୍ଣିମା?
ହଁ କୁମାର ପୂର୍ଣ୍ଣିମା ଟା ହବନି ମାସ ସାରା ଯୋଉ ଜହ୍ନି ଓଷା ଟା ଭଲରେ କରିବୁ। ଆମର ତ ଊହ୍ନୁ ଆମର କଣ କହିଲୁ ଆମର ମାସ ସାରା ଆମ ଜହ୍ନି ଓଷା କରିବୁ ଜହ୍ନି ଓଷାରେ ତ ଜାଣିଥିବୁ ମାସ ସାରା ଜହ୍ନି ଖାଇବନି ଆଉ ଆଇଁଷ ଖାଇବନି ଆଇଁଷ ଜହ୍ନି ଛାଡିକି ଆମେ କରୁଛୁ ମାସ ସାରା ହଁ। ମାସ ସାରା ଉ କରୁଛୁ? ଓଷା ସବୁଦିନ ସନ୍ଧ୍ୟା ବେଳକୁ ସମସ୍ତେ ଆସିକି ଇ ଯେତିକି ଜଣ କରୁଛୁ ଝିଅ ପିଲା ସମସ୍ତେ ଏକାଠି ହେଇକି ଓଷା କରୁଛୁ ଚଉରା ମୂଳରେ ଆଇ ଆମ ଘରେ ଆମ ଚଉରାଟା ପାଖ ପାଖରେ କଣ କହିଲୁ ଟିକେ ଜାଗା ନାହିଁ ତ ସେଇଥିପାଇଁ ଆମେ ଆମ ଘର ପାଖରେ ମୋର ଗୋଟେ ସାଙ୍ଗ ତାଙ୍କ ଚଉରା ପାଖରେ କରୁଛୁ। ତାଙ୍କର ଟିକେ ଭଲ ଜାଗା ଅଛି ସେଇଠି ବସିକି ପୂଜା କରିବା ସେଇଟୁ ଆମ ପୁଣି ବସିବୁ ନା ସାତ ଆଠ ଜଣ ବସିକି ପୂଜା କରିବୁ ଆଉ ସେ ପାଇଁ ସେ ଏଇଠି କରୁଛୁ ଅ ଏବେ ଏଇତ ସରିଲା କରିବୁ ଯୋଉ କୁମାର ପୂର୍ଣ୍ଣିମା ତ ପଳେ ଆସିଲାଣି ଆଉ କୁମାର ପୂର୍ଣ୍ଣିମା ଟିକେ ଭଲସେ କରିବୁ ଆଉ। କଣ କେମତି କରୁଛ?
ଆମର ମୁଁ ଆମେ ବଡ଼ବାପା ଙ୍କ ଘରେ କରୁଛୁ ତାଙ୍କର ବଡ ଚଉରାଟେ ତାପରେ ବି ସେ ପାଖରେ ନା ତ ସେଥିପାଇଁ ସେଠି କରୁଛୁ। ମୁଁ ଜହ୍ନି ଓଷା ଟା ପୁରା ମାସ ଟା ଯାକ କରୁନି କାହିଁକି ନା ଟି କେ ମୁଁ କଣ କହିଲୁ ମାନେ ବା ଏପଟ ସେପଟ ଟିକେ ହୁଏ ନା ତ ମୁଁ ବାରି ପାରେନି କେତେବେଳେ ମାନେ ଜହ୍ନିିଫନି ଛୁଇଁବନି ଆ ଖାଇବନି ଏମିତି ଏମିତି ଗୋଟେ ଥାଏ ନା ନିୟମ ତ ମୁଁ କଣ କରେ ନା ମୁଁ ପନ୍ଦର ଦିନିଆ ଟା କରେ ଆଗରୁ ସାତ ଦିନ କରୁଥିଲି ତାପରେ ବଢେଇକି ମାନେ ଯେତେବେଳେ ବଡ ହେଇଗଲିଣି ପନ୍ଦର ଦିନ ଟା କରୁଛି। ତ ଆମେ ଆମର ବି ସେମାନେ ଓଷାରେ ପୂଜା ପାଖକୁ ମୁଁ ଯାଏ। ଆ ଭଲସେ ସେ ସଖାଳେ ତାର ଯିଏ କଳସୀ ଫଳସୀ ଫାଷ୍ଟ ଯୋଉଦିନ ହୁଏ ତମେ ସକାଳୁ ଶୀଘ୍ର ଯାଇକି କଳସୀ ବସେଇଦବ ଧର ତମେ ପନ୍ଦର ଦିନ ଧର ଆଜିଠୁ ହେଲା ତମେ ଆଜି ସକାଳୁ ଯାଇକି କଳସୀ ବସେଇଦବ କଳସୀ ବସେଇକି ସନ୍ଧ୍ୟା ବେଳୁ ତମେ ତ ଜହ୍ନି ଫୁଲ ତୋଳିବନି ଅନ୍ୟ ଜଣେ ତମ କୁ ମାନେ ଅ- ଏ ତମ ଧର ତମେ ଓଷା କରୁଛ ତମେ ତୋଳିବନି ତମ ମାମା କି ବଡ ମାମା ଏମାନେ ସବୁ ତୋଳିକି ଜହ୍ନି ଫୁଲ ତମକୁ ଦେଇଦେବେ। ତାପରେ ହଉଚି ମାନେ ତମେ ପୂଜା କରିବ। ବ ଅ। ଅ ଆମର କଳସୀ ପ୍ରଥମେ ଧୁଆ ହୁଏ ଚଉର ମୂଳକୁ ପୁରା ପରିଷ୍କାରରେ ଧୁଆ ହବ। ତାପରେ ହଉଚି ଫୁଲ ଅ ସଜେଇକି ଆମର ଯୋଉ ଗୁଆ କୋଉଡି ଆଉ ହଳଦୀ ଆ ସେ ସବୁ ପୂଜା ହୁଏ। ତାପରେ ପୂଜା କରିକି ଆ ଭୋଗ ଯିଏ ଯାହା ନେଇଥିବ ସେଇଟା ଭୋଗ କଟା ହୁଏ ଆଉ ଆମର ଯୋଉ ତୁଳ ମାନେ ଚଉରା ମାଟିରେ ଯୋଉ ଆମର କ୍ଷୀରର ଗୋଟେ ଅର୍ଘ ଦିଆଯାଏ। ସେଇଟାକୁ ଆଣିକି ଆମେ ଆଖିରେ ଲଗାଉ ହେଟା ଛୋଟବେଳୁ ଜାଣି ଦେଇଛୁ ନା ଗୋଟେ ଆଖିରେ ଲଗାନ୍ତି। ଅ ହଉଛି ସେଇଟା ହେମିତି ଆଖିରେ ଲଗଉ ଅ ହଁ ସେଇଟା ହେଇ ସାରିଲା ପରେ ପୂଜା ସାରିଲା ପରେ ଭୋଗ ଖାଇକି ଆମେ ତ ଭୋଗ ଖାଇବନି ମାନେ ଯୋଉମାନେ ଓଷା କରଛନ୍ତି ସେମାନେ ତ ଭୋଗ ଖାଆନ୍ତିନି। ଅଲଗା ମାନେ ଭୋଗ ଖାଇଦବୁ ଭୋଗ ସମସ୍ତଙ୍କୁ ଦେଇେଇକି ଆସିବୁ ଏମତି ଆ କୁମାର ପୂର୍ଣ୍ଣିମା ଯଉଦିନ।